ମ୍ୟାଡ଼ମ୍
କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ
ମୁଁ ଭଲ ଅଛି। ଆଉ ଘରେ ପରିବାର ସମସ୍ତେ,
ହଁ ହଁ ଭଲ ଅଛନ୍ତି। ଆପଣଙ୍କର ସମସ୍ତେ ଶୋଇଲେଣି ନା କଣ କରୁଛନ୍ତି?
ହଁ ସମସ୍ତେ ଶୁଭିଛନ୍ତି ମୁଁ ଅନେଇଛି।
ଆପଣଙ୍କ ଫ୍ୟାମିଲିରେ କିଏ କିଏ ରହୁଛନ୍ତି?
ବାବା, ମା, ଭାଇ, ଭଉଣୀ ସମସ୍ତେ ରହୁଛୁ।
ଆପଣ ସାନ କି?
ମୁଁ ସାନ ଝିଅ ମାନଙ୍କ ଭିତରୁ ତାପରେ ମୋ ଭାଇ।
ଓହୋ, କେତେଜଣ ଭାଇ, ଭଉଣୀ ଆପଣ?
ଆମେ ଛଅ ଭାଇ, ଭଉଣୀ।
ଓ ମ୍ୟାରେଜ କିଏ କରିଛନ୍ତି ନା କେହି କରିନାହାନ୍ତି?
ହଁ ହଁ ଚାରି ଜଣଙ୍କର ବାହାଘର ହେଇଗଲାଣି, ଆଉ ମୁଁ ମୋ ଭାଇ ଦି ଜଣ ଅଛୁ।
ଓ ଆଉ କିଏ ଭାଇ ମ୍ୟାରେଜ କରୁଛନ୍ତି ନା ସବୁ ଭଉଣୀ
ଭଉଣୀ ପାଞ୍ଚ ଜଣ ମାନେ ମୋତେ ଧରି ପାଞ୍ଚ ଭାଇ ସାନ। ତ ଚାରି ଭଉଣୀର ବାହାଘର ହେଇଛି, ଭାଇ ସାନ ଆଉ।
ଓହୋ ଆପଣ ଏବେ ଜବ କରୁଛନ୍ତି ନା ମାନେ ପଢାପଢି କଣ କରୁ
ହଁ ମୁଁ ଏବେ ମାନେ ପ୍ରାଇଭେଟ ରେ ଗୋଟେ କମ୍ପାନୀରେ ଏ ନୂଆ ଜଏନ୍ କରିଛି ବହୁତ ସମୟ ଦବାକୁ ପଡେ ମାନେ ସକାଳୁ ନଅରେ ଯିବି ଆସିବି ସାତ ରେ ଟଙ୍କା ବି ବହୁତ କମ୍। ହଁ ହଁ ହଉ ଟଙ୍କା କମ୍
ଆଉ ଘରେ ରହିକି ଯାଉଛନ୍ତି ନା ବାହାରେ
ନା ମୁଁ ଆକ୍ଚୁଆଲି ମୋ ଘର ମୁଁ ଭଉଣୀ ଘରେ ରହୁଛି। ମୋ ଅଫିସ ଟା ଭଉଣୀ ଘରେ ତ, ଘରଠୁ ଚାଳିଶ କିଲୋମିଟର ଅଫିସ ଟା, ଭଉଣୀ ଘର ପାଖ ବୋଲି ଭଉଣୀ ଘରେ ରହୁଛି।
ହଁ ହଁ ଆଉ କୋଉଠି ଦେଖିକି ଭଲ ଜାଗା ଯାଉନ, ଏଇଠି କେତେ ଦିନ ହେଲାଣି ଜବ୍ କଲେଣି?
ଏବେ ଏଇ ମାସେ ଦୁଇ ମାସ ହେଲା କରି
ହଁ ଆ ଆଗ ରହିଯାଆନ୍ତୁ କେତେ ଦିନ ଏକ୍ସପିରିଏନ୍ସ ଟିକେ ଲେ ଅନ୍ୟ କୋଉଠି ଭଲ ଜାଗାରେ ଯିବେ, ଏତେ ଟାଇମ ଧରି କରୁଛନ୍ତି ଭଲ ଟିକେ ଟିକେ ସାଲେରୀ ନ ମିଳିଲେ କଷ୍ଟ ଲାଗିବ।
କଷ୍ଟ ଲାଗିବ ମତେ ଟିକେ ପ୍ରାଇଭେଟ ଚାକିରୀ ପସନ୍ଦ ନାହିଁ। ଛୁଟି ନଥାଏ, ସେ ପାଇଁ ବା ଏଇଟା ମୋର
ତାପରେ ବି ଏବେ ଗର୍ମେଣ୍ଟ ରେ ବି ମିଳିବା ବହୁତ କଷ୍ଟ ବହୁତ
ଗମେଣ୍ଟ ରେ ବହୁତ କମ୍ପିଟିସନ ବହୁତ ହି କମ୍ପିଟିସନ ଆଉ କଣ ମାର୍କିଂ କରୁ
ଆପଣ ଆପଣ କଷ୍ଟ କରିକି ପା ପାଠ ପଢିବେ ଯାହାର ପଇସା ଥିବ ସେ ଯ ମାନେ ଆପଣଙ୍କ ସିଟ ଟା ନେଇକି ପଳେଇବ।
ନେଇଯିବ ଆଉ ମାନେ ପରୀକ୍ଷା ଯୋଉ କରୁଛନ୍ତି ମାର୍କ କେମିତି ଦଉଛନ୍ତି ଆମେ ନିଜେ ବି ଜାଣିପାରୁନୁ।
ମାର୍କ ଦଉଛି ନି ନହେଲେ କଣ ହେଇଥିବ ନା ଲିକ୍ ହେଇଗଲା କୋଶ୍ଚିନ ପେପର।
କୋଶ୍ଚିନ ଲିକ୍ ହେଇଗଲା, ବହୁତ ସମସ୍ୟା।
ଚାଲିଛି ସେୟା ଏବେ। ପ୍ରାଇଭେଟରେ ବି ବହୁତ ପ୍ରୋବ୍ଲେମ ଚାରିଟା ଛୁଟି ମାତ୍ର ମିଳିବ।
ହଁ ଚାରିଟା ଛୁଟି ରବିବାର ସିଏ ବି ମାନେ ଯାହା ଦଶ ଘଣ୍ଟା ଡ୍ୟୁଟି କରିବେ।
ତାପରେ କଣ ଟିକେ ଯଦି ଉମ ଟିକେ ଲେଟ୍ ହେଇଗଲା ମାନେ ଏକ୍ସପ୍ଲାନେସନ ଦବ।
ଏକ୍ସପ୍ଲାନେସନ, ହଁ ଆଉ ମ୍ୟାଡାମ ଆପଣ କଣ କରନ୍ତି?
ମୋର ମ୍ୟାରେଜ ହେଇଯାଇଛି ମୁଁ ମ୍ୟାରେଜ ପୂର୍ବରୁ ଜବ କରୁଥିଲି।
ହୁଁ ହୁଁ।
ଏବେ ଆଉ ଜବ୍ କରୁନି, ଉମ ଛୋଟ ଝିଅ ଅଛି ଆଉ ଦେ ଉମ ଦେଢ ବର୍ଷ ହେଇନି ଆହୁରି କରିନି ଆଉ।
କରିକି ମୁଁ ନିଜେ ରୋଷେଇ କରିକି ଖାଇପାରେନି ମୁଁ ଯୋଉଟା କରିବି ଗୋଟେ କରିବି ଆଇଦର ଘର ସମ୍ଭାଳିବେ ନହେଲେ ଚାକିରି କରିବି ଦିଟା ମୁଁ କରିପାରିବିନି ଥକି କି ଆସି ସେଥିପାଇଁ ମୋ ଭଉଣୀ ଘର ଅଛି ବୋଲି ମୁଁ ଖାଇବାକୁ ଟିକେ ପାଉଚି ଏକୁଟିଆ ଥିଲେ ମୁଁ ଖାଇ ପାରନ୍ତିନି।
ହଁ ଖାଲି ଟାୟାର୍ଡ ହେଇଯାଉଥିବେ ନା। ଆପଣଙ୍କ ମ ଭଉଣୀ ମାନେ କିଏ ଜବ୍ କରୁଛନ୍ତି ନା ଆପଣ ଖାଲି?
ହଁ ବଡ ଭଉଣୀ ଚାକିରି କରିଥିଲେ ହାଇସ୍କୁଲ ଟିଚର୍ କିନ୍ତୁ ସେ ଫ୍ୟାମିଲି ନୂଆ ନୂଆ ବାହାଘର ହେଲା ଅଲଗା ଅଲଗା ଚାକିରି ଭାଇଙ୍କର ତାର ସେଇ ପାଇଁ ଚାକିରି ସେ ଛାଡିଦେଲେ। ଫାମିଲି ପ୍ରୋବଲେମ୍ ହେଲା ଓ ବହୁତ ଏବେ ସେ ତ ଲକ୍ଷେ ଦେଢ ଲକ୍ଷ ଟଙ୍କା ପାଆନ୍ତି କାନ୍ତି କିନ୍ତୁ ଇଛା ନଥିଲା ମାନେ ସେ ପରିବାର ଟାକୁ ଦେଖିଲା ତ। ସେତେବେଳେ ଏବେ ନୂଆ ବାହାଘର ହେଇଚି ବେବି କନ୍ସିଭ ହେଇଚି ଫାମିଲି ଡିଷ୍ଟବାନ୍ସ ହେଲା ଚାକିରି କୁ ନେଇକି।
ଓହୋ ଏବେ ଜନ୍ମ ହେଇଗଲାଣି ଛୁ
ହଁ ହଁ ଏବେ ପିଲାମାନେ ସବୁ ଜଣେ ପ୍ଲସ ଟୁ ପଢୁଚି ନୂଆ ନୂଆ ଯେତେବେଳେ ବାହାଘର ହେଇଥିଲା ବଡ ହେଲାଣି ଦଶ ବାର ବର୍ଷ ହେଇଗଲାଣି ଏ ଘଟଣା।
ପ୍ରକୃତରେ ବି ଜବ୍ କରି କିି ମ୍ୟାରେଜ୍ ପରେ ଟିକେ ପ୍ରୋବ୍ଲେମ ବି ହୁଏ।
ବହୁତ ପ୍ରୋବ୍ଲେମ୍ ମାନେ ଆପଣ
ଘର କାମ କରିବାକୁ ପଡିବ କିନ୍ତୁ ଜବ୍ କରି ଆ-ସେତେବେଳେ ସିନା ସେ ମ୍ୟାନେଜ୍ କଲେ ଆଜିକାଲି ସମୟରେ ଜବ୍ ଟା ନିହାତି ଦର
ନା ଆଜିକା ଡେଟ୍ ରେ ଉ ପୁଅ ପିଲାଟି କୋପ୍ରେଟ୍ କରୁଚନ୍ତି ସେତେବେଳେ କୋପ୍ରେଟ କରୁନଥିଲେ ନା
ହଁ ସେତେବେଳେ ତାଙ୍କ ସିଚୁଏସନ୍ କୁ ସେ ଛାଡିଲେ କିନ୍ତୁ ଆଜି ଆଜ କାଲି ଯୋଉ ଜମା ନା ଆଜିକାଲି କରିବା ଦରକାର୍।
ଏବେ କରିବା ଦରକାର ମୋ ପିଉସୀ ପୁ-ଝି- ପୁଅର ଗୋଟେ ବାହାଘର ହେଲା ସେ କହିଲା ମୁଁ ଚାକିରି ଝିଅ ନହେଲେ ବାହା ହେବିନି କାହିଁକିନା ଝିଅ ମାନେ ଘରେ ବସି ତାଙ୍କ ମୁଣ୍ଡ ଖରାପ୍ ହେଇଯାଉଚି। ଝଗଡା କରିବେ ଫାଲତୁରେ ଟେନସନ ତ ସିଏ ଚାକ୍ ଚାକିରିଆ ଝିଅ ଖୋଜି ଖୋଜି ଲେଟ୍ ରେ ବାହାହେଲେ ଦି ଜଣ ଯାକ ନର୍ସ ଦି ଜଣ ଯାକ ଖାଇ ପି କି ନ ଟା ରେ ବାହାରି ଗଲେ କାରରେ ଡିଉ ଟି ଇଏ ତାକୁ ଛାଡିଦେଲେ ସିଏ ତାକୁ ଛାଡିଲେ ଆସିଲା ବେଳେ ଆସିଲେ ନିଜ ରୋଷେଇ ରୋଷେଇ କରିକି ଖାଇଲେ।
ଏଇଟା ଭଲ। ମତେ ବି ମୋ ହଜ୍ ମାନେ ଶାଶୁ କହୁଥିଲେ ମ୍ୟାରେଜ୍ ପରେ କରେ ବୋଲି ଭଲ ଚାକିରୀ ଗୋଟେ ମିଳିବା ଦରକାର ନା ତ ମିଳିଲାନି ମୁଁ ଆଉ କଲିନି ତବେ ମୁଁ ଭାବିଲେ ଏବେ ଭାବିଲେ ବି ଛୋଟ ଛୁଆ ନା ଟିକେ ବଡ ହେଲେ ଯାଇ ଯାହା କରିପାରିବ ନହେଲେ
ନ କରିବେ ନହେଲେ ଏଇ ୱାର୍କ ଫ୍ରମ ହୋମରେ କାମ ଭଲ କାହିଁକି ନା ଛୁଆର ଯତ୍ନ ନେଇ ପାରିବେନି।
ମୁଁ ଏବେ ଆମ ଘରକୁ ଟିକେ ଆସିଚି ସେଠି ଟିକେ ଫ୍ରି ଅଛି। ଆଉ ପଳେଇଲେ ମାନେ ଘର
ଜମ୍ ବୋଧେ?
ଗଞ୍ଜାମ ନୁହେଁ ମାନେ ଆମ ଶାଶୁଘର ଗଞ୍ଜାମ କିନ୍ତୁ ଅଛୁ ଭୁବନେଶ୍ଵର୍ ରେ।
ଓହୋ।
ତ ସେଠିକି ଗଲା ମାନେ ଘର କାମ କରିବ ଛୁଆ କାମ କରିବ। ହୁଁ ବହୁତ ଇଏ ହାଲିଆ ହେଇଯାଏ। ଶୋଇଲା ବେଳକୁ ବାରଟା ସାଢେ ବାରଟା ବାହାଘର ପରେ ଆଗରୁ ପାଞ୍ଚ୍ ଟାରେ ପାଞ୍ଚଟା ସାଢେ ପାଞ୍ଚଟାରେ ଉଠୁଥିଲି ଏବେ ଛଅଟା ହେଇଯାଉଚି।
ଆପଣଙ୍କ ସା- ସାଉଥ୍ ପଟେ ମାନେ ସେମାନେ ସାଉଥ୍ ର ଲୋକ କି ଶାଶୁଘର ଲୋକ?
ହୁଁ ହୁଁ ହୁଁ ହୁଁ ହୁଁ ଗଞ୍ଜାମ ସାଇଟ୍।
ହୁଁ ଗଞ୍ଜାମ ସ ସାଉଥ୍ ତ ପାଖାପାଖି ବଡର୍ ଆଉ।
ହଁ ଗଞ୍ଜାମ ତ ସାଉଥ୍ ପଟେ ଆଉ।
ମାନେ ଓଡିଆ କଥା ହୁଅନ୍ତି ତ? ହୁଁ। କିନ୍ତୁ ଟ୍ରାଡିସନ ଗୁଡାକ ସାଉଥର ଥିବ ମାକ୍ସିମମ୍।
ହଁ ହଁ ଖାଇ ଖାଇବା ପିଇବା ବି ପ୍ରାୟ ସେପଟର। କିନ୍ତୁ ମୁଁ ଆମ ଯାଇକି ଆମ ପଟର ତାଙ୍କ ପଟରେ ସବୁ ଶିଖି ଗଲିନି। ମୁ ମୁ ହଁ ହଁ ମୁଁ ଆମ ପଟର କରି ବି ତାଙ୍କୁ ଦିଏ ତାଙ୍କ ପଟରେ ବି କରି ଏବେ ଏବେ ତାଙ୍କ ପଟରୁ ବି କର କରି ଜାଣିିଲିଣି।
ଆଜ୍ଞା।
ଫିଫଟି ପରସେଣ୍ଟ ପିଠା ପଣା ଟା ମୁଁ କରିନି। କି ତାଙ୍କ ଭଳିଆ ମୋର ପରଫେକ୍ଟ ହବନି। ଅନ୍ୟ ଜିନିଷ ମୁଁ କରିଦେବି ତରକାରୀ ରୋଷେଇ ଏଗୁଡା କରିଦିଏ।
ହୁଁ ହୁଁ ସେମାନେ ସବୁ ତରକାରୀ ଟିକେ ଖଟା ଖାଆନ୍ତି ନା?
ବା ବାପା ମୁଁ ଖଟା ଜମା ଖାଏନି ସେମାନେ ଖାଆନ୍ତି।
ହୁଁ।
ମୁଁ ମାନେ କାଞ୍ଜି ହବ ଯଦି କାଞ୍ଜି ଟା ବଢିଆ କରନ୍ତି। ତ ମୁଁ ଆଜି କାଞ୍ଜି ଖାଇବି କାଲି ଖାଇବି ଆଉ ତା ପର୍ଯ୍ୟନ୍ତ ଦିନ ଠୁ ଆଉ ଖାଇବିନି ଯଦି ବି ବ ବେଶୀ ହୁଏ ନା ପୁରା ବଡ ହାଡିରେ ହଣ୍ଡିଟା ହବ ବା।
ହୁଁ ହୁଁ ହୁଁ।
କଣଟା ହବ ତ ଦି ଦିନ ପରେ ମୁଁ ଆଉ ଖାଏନି। ସମ୍ବର ବି କଲେ ବଢିଆ କରନ୍ତି ମାନେ ହୋଟେଲଠୁ ତ ବଢିଆ କରନ୍ତି। ସମ୍ବର ବି ହେଲେ ମୁଁ ଆଜି ଖାଇବି। ଆଉ କାଲି ଆଉ ଖାଇବନି କାଲି ପହର ଦିନ ଆଉ ଖାଇବିନି।
ଆମର ଅଭ୍ୟାସ ନାହିଁ ନା। ଆମେ ଦଶା ଖାଇଲେ ମାସରେ ଦିଥର ଖାଇପାର
ହଁ ହଁ। ଆଉ ମୁଁ ମାନେ ଖଟା ଜମା ଛୁଏଁନି, ମାନେ ଆଉ ଉ - ଉପମା ତାଙ୍କର ବେଶୀ ଟାଇମ୍ ହବ। ଉପମା ମତେ ମୁଁ ଛୁଏନି। ଏ ବେ ଟିକେ ଟିକେ ଖାଏ ଖାଉ ହାଲିଆ ହାଲଗ ଥିବ ଉପମା ସହଜ। ଉପମା ତରକାରୀ କରିଦେଲ ଖାଅ। ଆଉ ମୁଁ ଆମ ଘ ଜମା ଖାଇନି ସେଠି ଯାଇକି ଖାଇବାକୁ ପଡୁଚି।
ଆଉ କିଛି କରିବାର ନାଇଁ ସମସ୍ତଙ୍କ ସାଙ୍ଗରେ ରହ
ହାଲିଆ ବି ମାନେ ହାଲିଆ ଲାଗୁଥିବ ଦିନ ସାରା କଣ କରୁଥିବ ଆଉ। ନିଜ ପାଇଁ ଆଉ ଗୋଟେ କଣ ଅଲଗା କରିବ ହଁ ସେଥିରୁ ଟିକେ ଖାଇଦିଅ ହେଇଗଲା।
ହଁ ପୁଣି ନିଜ ପାଇଁ କରିବାକୁ ଇଚ୍ଛା ହୁଏନି।
ଇଛା ହୁନି ନା। ମୁଁ ଶାଶୁ କା ଛୋଟ ଦେଢ ବର୍ଷ ହେଇନି। ହୁଁ ହୁଁ ହୁଁ ହୁଁ ମୋର ସାଶୁ ଶାଶୁ ପରିବା କାଟିଦେବେ କାଟି ଦେଇକି ରଖିଦେବେ ମୁ ସେଇ କରିବେ ଗୋଟେ ଗୋଟେ ଗୋଟେ ହଜବେଣ୍ଡ ଖାଇକି ଏକାଥରେ ଯାଆନ୍ତି ଲଞ୍ଚ ଏଗାରଟା ସାଢେ ଏଗାରଟାରେ। ତମର ରୋଷେଇ ଫୋଷେଇ ସବୁ ସାରି ଦେଇକି ଏଗାରଟା ବେଳକୁ ସାଢେଗାରଟା ବେଳକୁ ସମସ୍ତେ ଭାତ ଖାଇଦଉ ନାଇଁ ନାଇଁ ଆମେ ରହୁଛୁ ଭୂବନେଶ୍ୱରେର।
ଓହ ମାନେ ଫ୍ୟାମିଲି ସହିତ ପୁରା ମାନେ ଶାଶୁ ଶଶୁ
ହଁ ହଁ ହଁ ହଁ ଏଇଠି ଘର କରିଦେଇଛନ୍ତି।
ହଁ ଗଞ୍ଜାମ ରେ ମାନେ
ହଁ ଏଇଠି ରହିବି। ପୁରୁଣା ଘର ସେଟା ବି ହଁ ବିକ୍ରି କରାହଇ ଯାଇଛି କେମିତି ଯିବା ଆସିବା ରିଲେଟିଭ ରହୁଛନ୍ତି। ଯିବାଆସିବା କରୁଛୁ। ବାପା ଘର ଗାଁ ହେଲା ନୟାଗଡ କିନ୍ତୁ ଭୁବନେଶ୍ଵରରେ ବି ରହୁଛୁ।
ଆଚ୍ଛା ଆଚ୍ଛା ହ ଭଲ ହେଲା ପାଖରେ ହୁଁ ହଜବେଣ୍ଡଙ୍କର
ହଁ ସିଏ ବି ଛାଡିକି ଗୋଟେ ପୁଅ ତ ତାଙ୍କୁ ସେ ଯାଇ ଯିବାକୁ ଚାହୁଁନାହାଁନ୍ତି।
ହୁଁ ହୁଁ।
ମୋର ବି ଶାଶୁ ଶଶୁର ବହୁତ ଷ୍ଟ୍ରଙ୍ଗ ଅଛନ୍ତି ମୋର ମାନେ ଶଶୁର ତ ପୁରା ହେଲ୍ପିଙ୍ଗ ମୁଁ ସକାଳୁ ଉଠିଲା ମାନେ ଘର ଓଳେଇ ଦେଇଥିବେ ସିଏ ଘର ଓଳେଇ ଦେଇଥିବେ ଚା ପାଇଁ କ୍ଷୀର ରଖିଦେଇଥିବେ ମୁଁ ଯାଇକି ଚା କରିବି ତାଙ୍କୁ ଦେବି। ବହୁତ ବହୁତ ସପୋର୍ଟିଭ ବି। ଆଉ ଏ ବାପା ମୁଁ କହିବି ବାପା ଦେହ ଖରାପ ହେଲା ମତେ ନେଇକି ପଳେଇବେ ମେଡିକାଲ କୁ
ହୁଁ ବଢ଼ିଆ ହୁଁ।
ହୁଁ କିନ୍ତୁ ଟିକେ ସାଶୁ ଶାଶୁ ଶାଶୁ ଭଲ ଶଶୁର ଅଧିକ ଭଲ ହେଲା।
ହଁ ମାନେ ଶ୍ୱଶୁର ମାନେ ଟିକେ ବୋହୁ ମାନଙ୍କ ପ୍ରତି ଟିକେ ବେଶୀ ଭଲ ଥାନ୍ତି ସବୁ ଜାଗାରେ ମାନେ ଟିକେ କଥା ବାଛନ୍ତି କାମରେ
ହୁଁ ହଁ ମାନେ ଜାଣିଛ ନା ସେମାନେ ବହୁତ କ୍ଲିନ ବହୁତ ନିଟ୍ ଆଣ୍ଡ କ୍ଲିନ ଆମ ଘରଠୁ ମାନେ ମୋ ଶଶୁ କୋଉ ଜାଗାରେ କଣ ରଖାହବ ସେ ଜାଗାରେ ସେଇଟା ରଖା ହେଇଥିବ। ପରଫେକ୍ଟ ପୁରା ମୋ ହଜବେଣ୍ଡ ବି ପୁରା ମାନେ ପରଫେକ୍ଟ ଏ ଏଜାଗାରେ ଏଇଟା ରହିବ ସେଇ ଜାଗାରେ ସେଇଟା ରହିବ ଏମିତି
ହୁଁ।
ଆମର କଣ ଟିକେ ଏଇଠି ଏଇଟା ରଖିଦେଲେ ତ ହଁ ଚଳିବ ସେଇଠି ସେଇଟା ରଖିଦେଲେ ତ ଚଳିବ ଏମିତି ନା। ଆଉ ମୁଁ ବି ସେଠି ଏମିତି ବେଳେ ବେଳେ ରାଗ ମୋ ଉପରେ କିନ୍ତୁ ପ ପରଫେକ୍ଟ ଦରକାର।
ମାନେ ସାଇଜ୍ କରିକି ରଖୁଥିବେ ସବୁ ଭଲ
ହୁଁ ହୁଁ। ସବୁ ଜିନିଷ ମାନେ ତାଙ୍କର ନୁହଁ ସେ ସେପଟ ସାଇଟ୍ ର ସମସ୍ତେ, ତାଙ୍କର ବୋଲି ନୁହଁ।
ହଁ ମାନେ ସେପଟ ଟ୍ରାଡିସନ ଟା ଏତେ ଶିଖିବାକୁ ମିଳିଲା ଆପଣଙ୍କଠୁ ଭଲ ଲାଗିଲା। କଥା ହେଇକି, ଠିକ ଅଛି ତାହେଲେ ଶୁଭରାତ୍ରି। ନମସ୍କାର।
ନମସ୍କାର।